ହ୍ୟାଲୋ।
ହ୍ୟାଲୋ
କଣ ଶୁଭା ଯାଉଛି?
ହଁ ଶୁଣା ଯାଉଛି।
ହଁ ତ ଆଜି ମୁଁ ଆପଣଙ୍କ ସହିତ ଆମ ଓଡ଼ିଶାର, କିଛି ଏମିତି କିଛି? ମାନେ ଏବେ ବହୁତ ସାରା ଅନା ନ୍ୟ ରାଜ୍ୟ ଅଛି ତ ଅନ୍ୟ ରାଜ୍ୟର ଯେତେ ବିି, ସଂସ୍କୃତି ରହିଲା ଯେତେ ବି କଳା ରହିଲା ତ ତନମଧ୍ୟରୁ ଆମ ଓଡିଶାର, କିଛି କଳା ବିଷୟରେ ଯାହା ସଂସ୍କୃତି ଅଛି ସେ ବିଷୟରେ କିଛି, ଆପଣଙ୍କ ବାର୍ତ୍ତା ମୁଁ ଜାଣିବାକୁ ଚାହୁଁଛି। ସେମିତି କିଛି ଆପଣଙ୍କ ଗାଁରେ ଯେମିତି କି ପର୍ବ ଏବେ ସବୁ ଧରିନିଅନ୍ତୁ ଗୋଟେ ପର୍ବ, ହେଲା ଆମର ଅଛି ସେମିତି ସେଇ ପର୍ବ ମଧ୍ୟରୁ ଆପଣଙ୍କୁ କୋଉ ପର୍ବ, ଟା ଟିକେ ବହୁତ ଭଲ ଲାଗିଥାଏ। ୟା ପୁଣିକି, ଆପଣଙ୍କୁ ଟିକେ ମାନେ ଯୋଉ ପର୍ବଟା ଆସିଗଲା ପରେ ଏମିତି ଆମ କୁହାଯା କି ଆମ ଓଡିଶାରେ, ବାର ମାସରେ ତେର ପର୍ବ ଟା ହେଇଥାଏ ବୋକି ସେ ମଧ୍ୟରୁ, କୋଉଟାକୁ ଆପଣଙ୍କ ଟିକେ ଅଧିକ ମାନେ ବହୁତ ଭଲ ଲାଗିଥାଏ ଆପଣଙ୍କ ନିଜର ପର ଫେକ ଟା କୁହନ୍ତୁ।
ପର୍ବ ସବୁ ତ ଆମେ, ପାଳନ କରୁ ଯେମିତି, ଯେମିତି ପ୍ରଥମାଷ୍ଟମୀ, କୁମାରପୂର୍ଣ୍ଣମୀ, ରଜ, ଅ ର ରଥ ଯାତ୍ରା ହେଇଗଲା ଆମର ମାଣବସା। ଏମିତି ବହୁତ ପର୍ବ, ଆମେ ମାନେ ପାଳନ କରୁ ତା ଭିତରୁ ମତେଏ, ଆ ମୋତେ କୁମାର ପୂର୍ଣ୍ଣମୀ ବେଶୀ ଭଲ ଲାଗେ ଆଉ ଦୁ, ଦୁର୍ଗା ପୂଜା ଅ ଛି ଦୁର୍ଗା ପୂଜା ରେ ବି ସବୁ ସ୍କୁଲ ସବୁ ଅଫିସ୍ ସବୁ ଛୁଟି ଥାଏ। ଟି କିଏ ଭଲ ବୁଲିବା ପାଇଁ ଟାଇମ୍ ଥାଏ ଆଉ ଓ ଆମ୍ ଘର ଟିକିଏ ଭଲ -ଆମ୍। ଭଲେ ଭଲ ଭଲସେ ପ୍ରିପାରେସନ ହୁଏ ସବୁ ଜିନିଷ।
ହୁଁ।
ଏମିତି ଆଉ।
ଆଚ୍ଛା ଆଚ୍ଛା ମାନେ ପରକୁ ପର୍ବପର୍ବାଣୀ ଯେତେ ବି ହୁ ହୁଏ ମାନେ ପ୍ରାୟତଃ ଓଡିଶାରେ ଓଡିଆ ଘରେ- ଯେତେ ହେଲେ ବି ବହୁତ୍ ସାରା ମାନେ ମେନ୍ ହେଲା ଖାନ ଯେତେବି ଖାଦ୍ୟ। ପିଠା ସେଇଟା ହିଁ ମୁଖ୍ୟ ଦେଖିବାକୁ ଗଲେ ମାନେ ଓଡିଶାର ଯୋଉ ଖାଦ୍ୟଟା ଅ ଅଛି ମାନେ ଉଁ ଘରେ ଘରେ ପିଲାମାନେ ଥାଆନ୍ତି। ଟିପା ଛୋଟ ଛୋଟ ଛୁଆ ମାନେ ସେ ଜାଗାରେ ମାନେ ସମସ୍ତଙ୍କୁ ହ୍ୟାଣ୍ଡେଲ କରିବାର ହେଇଗଲା। ତାପରେ ଏପଟେ ଆମର ଗୋଟିଏ ସମସ୍ତେ ମାନେ କୋଉ ଲୋକମାନେ ମାନେ ଯେତେ ବି ଆମର ମାନେ ଏବେ ଦେଖନ୍ତୁ ବହୁତ୍ ଲୋକ କାମ କରିକି ବାହାରେ ରହିଲେଣି ପ୍ରଥମତଃ। ତ ସେମାନେ ବାହାରେ ରହିକି ଟାଇମ ତାଙ୍କର ମିଳୁନି ଯେତେବେଳେ- ପରିବାର ସହିତ ଆସିକି ସେମାନେ ଭେଟିକି ତାଙ୍କର ସମୟ ଅତିବାହିତ କରିବେ। ସେ ସେଇ ଟାଇପ୍ ର ଏବେ ପୁଣି କି ଗୋଟେ ପର୍ବଟା ହୋଉଛିକି? ତାହେଲେ ଲୋକମାନେ ଆସିକି ଆମ ସହିତ ବସିଛନ୍ତି ମାନେ ଯେତେ ବି ଆମେ ଦୂର ଦୂର ଥିଲେ ସେଇଟା ପାଖେ ହେଇଯାଉ ଆମ ସମସ୍ତିଙ୍କି। ଆଉ ଗୋଟେ ଥର ମାସ କୁ କିଛି ମିଶିକି ଆମେ ଡିସ୍ କସନ କରି ଥାଉ ତାପରେ ସେଇ ଜିନିଷ ଟା ଆମ ପାଇଁ ଗୋଟିଏ ସ୍ମୃତି ହେଇଯାଏ। ପୁଣି ଆମେ ଭାବୁ କି ପୁଣି ଥରେ ସେ ଜିନିଷଟା ଆସିବ ଆଉ କେତେ ଦିନ ପରେ। ମାନେ ସେ ଗୋଟେ ଏକ୍ସାଇଟମେଣ୍ଟ ଟା ରହିଯାଇଥାଏ।
ହୁଁ କିନ୍ତୁ ସେଇଟା ହୋଉନି ସେଇଟା ଆ ଛୋଟ ବେଳେ ହୋଉଥିଲା। ଏବେ ଆଉ ସେମିତି କିଛି ବି ହୋଉନି। ଆମ ପାଇଁ କୌଣସି ପର୍ବପର୍ବାଣୀ ମାନେ ଗୋଟେ ଟାଇପ୍ ର ଛୁଟି ହିଁ ଭାବି ଦିଅନ୍ତୁ। ଆମେ ସେ ସେମିତି କିଛି ଅ ମାନେ ଆଗରୁ ଯେମିତି ହୋଉଥିଲା ପିଲା ବେଳେ ଯେମିତି ମୋର ପିଲାବେଳେ ମନେ ଅଛି। ଦୀପାବଳି ଆସିଲା ମାନେ ମୋ ଭାଇର ମୋର ମାସେ ପୂର୍ବରୁ ହିଁ ଖାଲି କଥାବାର୍ତ୍ତା ହୋଉ ସିଏ ମତେ ପଚାରୁଥିବ ଦିଦି ଏଥର ଦୀପାବଳିରେ ଆମେ କୋଉ କୋଉ ବାଣ ଫୁଟେଇବା। କଣ କଣ ନୂଆ ନୂଆ ବାଣ ଫୁଟେଇବା ଏ ମାସେ ପର୍ଯ୍ୟନ୍ତ ଆମେ ଦି ଜଣ ଆ କଥାବାର୍ତ୍ତା ହୋଉଥାଉ ଆଉ ବହୁତ୍ ମଜା ହୁଏ ଦି ଦୀପାବଳିରେ। କିନ୍ତୁ ଏବେ ଦୀପାବଳିରେ ବି ଆମେ ବାଣ ଫୁଟୋଉନୁ କହିବାକୁ ଗଲେ କାହିଁକିନା ଲାଗୁ ତି ପ୍ରଦୂଷଣ ହୋଉଚି ପଇସା ଗୁଡାକ ଖାଲି ପୋଡା ଯାଉଚି। ଏମ୍ତି ଭାବିକି ଆମେ ଆଉ ବାଣ ବି ଫୁଟୋଉନୁ ତ ସବୁ ପ୍ରକାର ପର୍ବ ଗୁଡାକ ଏଇଭଳିଆ ହିଁ ହେଇଗଲାଣି। ମାନେ ଆଗେ ଯେମିତି ହୋଉଥିଲା ଯେମିତି ଛୁଆ ବେଳେ ଯେମିତି ସବୁ ଅ ଏକାଠି ହବା ସବୁ ସେ ଜିନି ସ ଆଉ ସେମିତି ନାହିଁ ରଜରେ ଯେମିତି ଥିଲା। ପିଲାବେେଳେ ଆମେ ମାନୁଥିଲୁ କି ଝିଅ ମାନେ କିଛି କାମ କରିବେନି। କିନ୍ତୁ ଏବେ କରିବାକୁ ପଡିବ ନା ତ ଆମେ କରୁଚୁ। ତ ସେଇ ଯୋଉ ନୀତି ନିୟମ ସବୁ ପାଳନ କରିବା ବନ୍ଦ କରିଦେଲେଣି ସମସ୍ତେ।
ଆଚ୍ଛା ଆଚ୍ଛା ହଁ ସେଇଆା ମାନେ କି ଏବେ ଯୋଉ ପ୍ରକାରରେ ଯୋଉ ମାନେ ପଲ୍ୟୁସନ ଟା ହୋଉଛି ମାନେ ଏଇଟା ଗୋଟେ ମାନେ ଏମିତି କଥା କି ମାନେ ଆମେ ସଂସ୍କୃତିକୁ ବି ବଞ୍ଚାଉଛୁ। ଆଉ ତା ସହିତ ଆମର ଆଗକୁ ଯୋଉ ଆସିବେ ଆମ ପିଢି ସେମାନେ ଯେମିତି ସଷ୍ଟେନେବଲ ରୁ କରିପାରିବେ ସେଇ ସେଇଗୁଡିକ ଦେଖିବାକୁ ମାନେ ପଡୁଛି ମାନେ ହିଁ। ଯଦି ଆମେ ସେଇ ଆଗକୁ ଯଦି ନ ଦେଖିବା ଆଉ ଏଇନା ଯଦି ଆମେ ସେମିତି ବାଣ ଫୁଟେଇଦବା କି କଣ ବି ଯେ ଯେତେ ବି ଅଛି ତାହେଲେ ନିଶ୍ଚିତ ଭାବରେ ଆମକୁ ତ ଯାହା ଏବେ ଇଫେ ଇଫେକ୍ଟ ହଉଛି ଆଗକୁ ମଧ୍ୟ ବହୁତ୍ ହେବ। ହଁ ସେଇଟା ଗୋଟିଏ
ଆମେ ମାନେ ଯେତିକି ବ ଆମ ମାନେ କହିବାକୁ ଗଲେ ବି ଏତେ କିଛି ଅସୁବିଧା ଭୋଗ କରୁନହିି କିନ୍ତୁ ଆମ ପରବର୍ତ୍ତୀ ପିଢି ହିଁ ବହୁତ ହି ବହୁତ କିଛି ପ୍ରକାରର ଅସୁବିଧା ବହୁତ ଷ୍ଟ୍ରଗଲ କରିବେ ବହୁତ କଷ୍ଟ ଭୋଗିବେ ପାଣି ପାଇଁ ଖାଦ୍ୟ ପାଇଁ ଏବେ ମାନେ ପିଲାବେଳେ ବି ଏଇମତି ଫଳ ମାନଙ୍କ କଥା ଭାବିଲେ ବି ପିଲାମାନେ ପିଲାବେଳେ ଆମର କେ କେତେ ପ୍ରକାରର ଫଳ କେତେ ଅଧିକ ଅଧିକ ମାତ୍ରାରେ ମିଳୁଥିଲା ବହୁତ ଅ କମ ଦାମ ରେ ଏବେ ମାନେ ଆମ୍ବ କଥା ଧରି ନିଅନ୍ତୁ ଆମ୍ବ ଗୋଟେ ଜିନିଷ ତା ମାନେ ଗାଁ ମାନଙ୍କରେ ସବୁ ତୋଟା ଥିଲା ଏତେ ଏତେ ତୋଟା ସବୁ ରହୁଥାଏ ଯେ ଆମ୍ବ କିଣିବା ପାଇଁ ପଇସା ବି ଦରକାର ପଡେନି ମାନେ ପ ଆମର ସମ୍ପର୍କୀୟ ମାନେ ବ୍ୟାଗ ବ୍ୟାଗ ବସ୍ତା ବସ୍ତା ଆମ୍ବ ପଠେଇ ଦିଅନ୍ତି ଏବେ ଆମ୍ବ କିଣିକି ଖାଇବାକୁ ଡର ଲାଗୁ ଚି ଯୋଉ ଭଳିଆ ଦାମ ବଢିଗଲାଣି ଆଉ ଆମ୍ବ ମିଳୁନି ବି ଭଲ ଅ ସବୁ କାରବାଇଡ ଦିଆ ଆମ୍ବ ଦଉଛନ୍ତି ଯେ ସେ ସବୁ ପାଣି ଚିଆ ଖଟା ଏମିତି ଟାଇପର ଆମ୍ବ ତ ଆଉ କିଛି ବର୍ଷ ତାପରେ ଏଇ ଆମ୍ବ ବି ପିଲାମାନେ ଖାଲି ଚିତ୍ର ହିସାବରେ ଦେଖ ଦେଖିବେ ବୋଲି ଭାବୁଛି ଆଉ ସବୁ ଛୁଆ ବେଳେ ମନେ ଅଛି ସାବିତ୍ରୀ ଆସିଲା ମାନେ କେତେ ପ୍ରକାରର ଫଳ ଆମ ମାମା ମାନେ ସବୁ ଅ ପୂଜା କରନ୍ତି କେନ୍ଦୁ ଥାଏ ଗୋଟେ ଜିନିଷ ଏବେ ତ ଆଉ କେନ୍ତୁ ଦେଖିବାକୁ ବି ମିଳୁନି କେବେ ଆଉ ତାଳ ସଜ ଗୋଟେ ଜିନିଷ ସେ ସବୁ ଜିନିଷ ଧୀରେ ଧୀରେ ଧୀରେ ସବୁ ଲୋପପାଇଗଲାଣି
ହଁ ଏଇଟା ଯୋଉ କହିଲେ କି କୌଣସି ଏଇନା ଗୋଟେ କଥା କି ଯେତେବେଳେ ଆଗରୁ ପୂଜା ହଉ ଥିଲା ଲାଇକ ଏବେ ଗୋଟେ ଉଦାହରଣ ଦେବ ମାଣବସା ଗୁରୁବାର କଥା କହିବେ ମାଣବସା ଗୁରୁ ଦିନ କଣ ନା ବହୁତ ସାରା ମାନେ ଫଳ ଗୁଡାକ ସବୁ ମୁଁ ମୋ ଗାଁର କଥା ଯଦି କଥା କହିବି ତାହେଲେ ଆମ ଗାଁରେ ତ ଜଙ୍ଗଲ ପାଖରେ ପାଖରେ କି ନାହି ମାନେ ଆଗରୁ ସେ ଏଠୁ ମାନେ ଫଲ ଗୁଡାକ ଯେତେ କଲି ଗୁଡାକ ରହିଲା ଯେ କେତେ ବି ଚଢା ଯାଏ ଫୁଲ ସବୁ ଅଣାଯାଉଥିଲା କିନ୍ତୁ ଗାଁରେ ବି ଏଭଳି ପରିସ୍ଥିତି ହେଇଗଲାଣି କି ମାନେ ଗାଁର ଲୋକ ଲୋକମାନେ ବି ଯାଇକି ବାହାରେ କିଣିବାକୁ ପଡୁଛି ସେମାନଙ୍କୁ ମାନେ ଏଇ ମାତ୍ରାରେ ଲୋକମାନେ ମାନେ ସେଇ ଗଛ ଜଙ୍ଗଲ ସବୁ କାଟି ଦଉଛନ୍ତି। ସେମାନେ କିଛି ଜାଣି ପାରୁନାହାନ୍ତି ଏଇ ମାନେ ଗୋଟେ ଅଶିକ୍ଷିତ ଲୋକମାନେ ରହିଗଲେଣି ବହୁଠି ସେ ତ ଶିକ୍ଷା ସେ ଜାଗାରେ ଖୁବ ଜରୁରୀ ଅଛି କିନ୍ତୁ ସେଇଟା ବି ଗୋଟେ ପ୍ରୋବ୍ଲେମ ଏଇଟା କି ଲୋକମାନଙ୍କ ପାଇଁ ଗାଁରେ ଲୋକମାନଙ୍କ ପାଇଁ ଚାଷ କରିବାଟା ହେଲା ମୁଖ୍ୟ କାମ ତ ଚାଷ କରି କରିବା ପାଇଁ ସେମାନେ ପୋଡୁ ଚାଷ ମାନେ କରିଦଉଛନ୍ତି ଫାଷ୍ଟ ଯୋଉ ପୋଡି ଦଉଛନ୍ତି ସବୁ କିଛି ତାପରେ ଯାଇକି ସେଠି ଚାଷ କରୁଛନ୍ତି ଆଉ ଏମିତି ହିଁ ଏଇ ଆମେ ଯଦି ଏଇ ପର୍ବପର୍ବାଣୀ ଉପରେ ହିଁ ଯେତେବେଳେ କଥାଟା କହୁଛେ, ତ ସେ ପର୍ବପର୍ବାଣୀ ମଧ୍ୟରେ ବି ଲୋକମାନଙ୍କର ଯୋଉ ଅ ଗାଁର ଗାଁର ଗାଁର ଲୋକମାନଙ୍କର ଶୈଳୀ ଅଲଗା ଥାଏ, ଗାଁର ଲୋକମାନଙ୍କର ଯୋଉ ପର୍ବପର୍ବାଣୀର ଅଲଗା ଥାଏ ଆଉ ଯଉ ସହରର ଲୋକମାନଙ୍କ ମଧ୍ୟରେ ଅଲଗା ଅଲଗା ପର୍ବ ଥାଏ, ତ ସେ ମଧ୍ୟରେ କିଛି ପାର୍ଥକ୍ୟ ଏମିତି କିଛି ଦେଖିଛନ୍ତି କି? ଲାଇକ୍ ଏଇ ନ ଯଉଟା କହିଲେ କି, ଗାଁ ମାନେ ଗାଁ ର ଲୋକ ମାନଙ୍କୁ ପାଖ ମାନେ ସେମାନେ ଯାଇକି ବହୁତ କିଛି କିଣିପାରି ମାନେ ଆଣିପାରିବେ। ସେମାନେ କଲେକ୍ଟ କରିପାରିବେ ପ୍ରାୟତଃ ଜିନିଷ ଯଦି କରିପାରିବେ, ଆଉ ଯୋଉଟା ଟାଉନରେ ଲ ଯୋଉମାନେ ରହୁଛନ୍ତି, ତାଙ୍କ ପାଇଁ କିଣାକୁଣି କରିବା ୟା ପୁଣି ଅଲଗା କିଛି ତାଙ୍କର ଗୋଟେ
ଖୋଜି ଖୋଜି, ହଁ ଆମେ ଯେତେବେଳେ ଅ ଗୋଟେ ସାଧାରଣ ଜିନିଷ, ଫୁଲ ଆମ ମାନେ ଭାରତ ଆଉ ଆମ ଓଡିଆ ସଂସ୍କୃତିରେ ଫୁଲର ମାହା କିଣା ବହୁତ ହି ଅଧିକ, କିନ୍ତୁ ଆଗରୁ ଏମିତି ଥିଲା, ଆମ ମାନଙ୍କ ସବୁ ଚାରି ପାାଖରେ ମାଟି ଥାଏ, ଗଛ ଥାଏ ଟଗର ଗଛ, ବିଭିନ୍ନ ପ୍ରକାର ଗଛ ଫୁଲ ମିଳିଯାଏ, ସକାଳୁ ଉଠିଲା ମାନେ ସବୁ ଝିଅ ମାନଙ୍କର ହଉ ପୁଅ ମାନଙ୍କର ହଉ ବା- ପା କି, ମାମା, ଏମାନେ ସମସ୍ତେ ଯାଇକି ଫୁଲ ତୋଳିବା ହେଲା ପ୍ରଥମ କାମ। ଏବେ କିନ୍ତୁ ଏମିତି ହେଇଯାଇଛି, ସମସ୍ତେ ଖଣ୍ଡେ ଘର କରିଦେଲେ। ମାନେ ଗୋଟ କୋଠାଘର କରିଦେଲେ, ଆଉ କିଛି ମାଟି ହିଁ ରଖୁନାହାନ୍ତି, ତ ତାଙ୍କର ଗଛ ଲଗେଇବାକୁ ଜାଗା ନାହିଁ। ଏବେ ଗୋଟେ ନୂଆ ପ୍ରଥା ସେଥିପାଇଁ ଆମର ସବୁ ସହରରେ ଷ୍ଟାର୍ଟ ହେଇଗଲାଣି। ଫୁଲର ବିକ୍ରି ଗୋଟେ ଡେଲି ଡେଲି ଗୋଟେ ଫୁଲ ଦଶ ଟଙ୍କାରେ ହଉ କି କୋଡିଏ ଟଙ୍କାର ଫୁଲ କିଣିଲେ ଠାକୁର ପୂଜା ହବ। ଆଉ ସେତେବେଳେ ଫୁଲ କିଣା ବୋଲି ଆ କିଣା ହ ହବ୍, ପଡ୍ କିଣିବାକୁ ପଡିବ ବୋଲି କେବେ କି ଭାବିଥିଲା କି, ତ ଫୁଲ ଏବେ ଠାକୁର ପୂଜା ଅ କୌଣସି ପୂଜା ପର୍ବାଣୀ ହେଲେ। ଫୁଲ ଧର ମାଣବସା ହେଲା, ମାଣବସାରେ ଗେଣ୍ଡୁ ଫୁଲ ବହୁତ ଦରକାର ହୁଏ। ଘରର ସବୁ ଦୁଆରରେ ତୋରଣ ଲଗା ହେବେ। ଗେଣ୍ଡୁ ଫୁଲ ମାଳା ଲଗା ହେବେ ତା ପାଇଁ ଏବେ ଗୋଟେ ବଡ ଖର୍ଚ୍ଚ ହେଇଯାଉଛି। ଏତେ ଦାମ ବଢିଗଲାଣି ଫୁଲର, ସେ ଗୋଟେ ତ ସେଇ ତ ଆମେ ମାନେ ଗୋଟେ ବହୁତ ଅସୁବିଧା ମାନେ
ହୁଁ ହୁଁ ହୁଁ।
ଫୁଲ ପାଇଁ, ସକାଳେ ପୂଜା ପାଇଁ ଫୁଲ ଦରକାର, ଏଇ ଫୁଲ ଦରକାର। ବେଳେ ବଳେ ଗୋଟେ ଗୋଟେ ପୂଜାଥାଏ ଆମକୁ ଆଠ ପ୍ରକାରର, ଛଅ ପ୍ରକାରର ଫୁଲ ଦରକାର, ଦୁବ ଦରକାର, ଦୁବ ଘାସ।
ହୁଁ ହୁଁ ହୁଁ।
ଏଇ ସବୁ ଏବେ ଦେଖିବାକୁ ମିଳୁନି, ତ ସେ ଏଇଗୁଡାକ ବି ମିଳୁଛି କିନ୍ତୁ ଆମକୁ ପଇସା ଦେଇକି କିଣିବାକୁ ପଡୁଛି।
ଏଇ ନା ଆଗ ଦୁ ଦୁବଘାସ କଥା ଟା ଯେତେବେଳେ କହିଲେ, ଦୁବଘାସ ଟା ପ୍ରାୟତଃ ଏମିତି ତି ପଡିଆରେ ମିଲି ଯାଉଥିଲା ଆଗେ, କିନ୍ତୁ ଏଇନା ବି ସେଇଟା ମାନେ ତିଆରି ସେ ମାନେ ଗୋଟେ ଅଲଗା ଜାଗାରେ ଚାଷ କରାଯାଉଛି। ଏଇନା ମାନେ ଏମିତି ପରିସ୍ଥିତି ଆସ କି ସେ ଜିନିଷକୁ ଚାଷ କରା ଯାଉଛି। ମାନେ କରାଯାଉଛି ସେ ତାର ଗୋଟେ ଅଲଗା ପ୍ରକାର ହେଇକି ପୁଣି ସେଇଟା ମାର୍କେଟକୁ ଆସିଛି, ମାର୍କେଟ ରେ ସେଇଟା ବିକ୍ରି ହେଲା ପରେ ଯାଇକି ପୂଜାରେ ଚଢାଯାଉଛି। ଏଣ୍ଡ ଅଫ ବହୁତ କିଛି ଚେଞ୍ଜ ହେଇଗଲାଣି, ଆଗରୁ ଯୋଉଟା ଥିଲା ଏଇନା ଯୋଉଟା ଅଛି। ତ ଏଇ ଜିନିଷ ଟାକୁ ମାନେ କିଛି ରିଫ୍ଲେକ୍ଟ କରୁଛି କି ଆମ ପର୍ବପର୍ବାଣୀରେ ଲୋକମାନେ ମାନେ ଆମେ ଯଦି ଏବେ ସବୁ କିଛି ଆମେ ଭାଲୁସନ କରିବା ଆଉ କହିବା କି ଆଗର ଲୋକମାନଙ୍କର ଯୋଉ ଆସ୍ଥା ଟା ଥିଲା। ଆସ୍ଥାଟା ଯେତେବେଳେ ଯୋଉ ଜିନିଷ ଟା ମିଲି ଯାଉଥିଲା ଯାଇକି ଲୋକମାନେ ଯାଇକି ଦେ ଦ ଅର୍ପଣ କରୁଥିଲା ଭଗବାନଙ୍କ ପାଖରେ ତାଙ୍କର ଯାହାବି ଗୁହାର ଉଁ କୋହୁଥିଲେ ଆଉ ଏମିତି ଯୋଉ କିଣିକି ଦୋଉଛନ୍ତି ଭଗବାନଙ୍କୁ ଚଢାଉଛନ୍ତି ଏଇ ଜିନିଷ ରେ ମାନେ କିଛି ଡିଫ୍ରେନ୍ସ ଥାଉଛି ଲୋକମାନଙ୍କ ମଧ୍ୟରେ ପ୍ରା ଥକ୍ୟ ୟାଫିର୍ ତାଙ୍କର ଆସ୍ଥା କିଛି ରହୁଛି ସେମିତି କିଛି ଆପଣଙ୍କର ମତ?
ଆମକୁ ବେଳେବେଳେ ଧର ଆମେ ଯେତେବେଳେ ଆମକୁ ଯେତେବେଳେ ମାଗଣା ରେ ମିଳୁଥିଲା ଆମେ ଏତେ ଏତେ ଫୁଲ ଗୁଡାଏ ଗୁଡାଏ ଫୁଲ ଆଣିକି ଠାକୁରଙ୍କୁ ଦୋଉଥୁଲୁ। ଠାକୁରଙ୍କୁ ଏବେ ସ ସୁନ୍ଦର ଭାବରେ ସଜାଉଥିଲୁ ଏବେ ଫୁଲ ମିଳୁନି ସେଥିପାଇଁ ଆମକୁ ଯେତିକି କି ଆମର ଯେତିକି ରହିଲା ଆମର ବଜେଟ। ସେଇ ହିସାବ ରେ ଆମେ ଫୁଲ ଘାସ ଯାହାବି ଦୁବ ଘାସ ଯାହାବି ଦରକାର ହେଲା ଯାହାବି ପୂଜାରେ ସେ ସାମଗ୍ରୀ ଯାହା ବି ଦରକାର ହୋଉଚି ସେଇ ହିସାବରେ ଆମେ ଆମର ପକେଟ ହିସାବରେ ଆମେ ଜିନିଷ କିଣୁଚୁ। ତ ସେଟା ଗୋଟେ ସେଟା ସେ ଯୋଉ ସୁନ୍ଦର ଭାବରେ ସଜେଇବାଟା ଗୋଟେ ମନରେ ଗୋଟେ ପଜିଟିଭିଟି ଆଣେ କିନ୍ତୁ ଯେହେତୁ ଏବେ ସେ ଯେତୁ ଆମେ ସବୁ ଜିନିଷ ଗୁଡା ଆଯେଷ୍ଟ କରୁଛୁ ଏବେ, ତ ପକେଟ କୁ ବି ଦେଖିବାର ଅଛି ତାପରେ ଯୋଉ ଜିନିଷଟାର ଜିନିଷଟା ମିଳୁଛି କି ନ ମିଳୁଛି ସେଇଟାକୁ ବି ଆମକୁ ଦେଖିବାର ଅଛି। ତ ଏମିତି ହେଲା ବେଳକୁ ଆ ସଗୁରୁ ଯୋଉଟା ଆମେର ଥିଲା ଆମ ମା ମାନେ ଆମ ଜେଜେମା ଆଈ ମାନେ ଏ ମାନେ ଯୋଉଟାକୁ ଭାବୁଥିଲି ଏଇଟା ନହେଲେ ହବନେଇ ସେମାନ ଗୋଟେ ଚିନ୍ତାଧାରା ଥାଏ ଏଇଟା ଯେମିତି ହେଲେ ହବ ଏଇ ପୂଜା ମାନେ ଏଇଟା ଯେମିତି ହବ କିନ୍ତୁ ଆମେ ମାନେ ସେଟାକୁ ଏବେ ଚେଞ୍ଜ କରିଦେଲୁଣି ଆମେ କୋକଉଚୁ ହଁ ହେଲେ ଅଛି ଯଦି କରିବା ନାହିଁ ଯଦି ନାହିଁ ଆମେ ଏଇଭଳିଆ ଚିନ୍ତାଧାରା ଅନେଇ ନେଲୁଣି। ଯେମିତି ଆଗରୁ ଥିଲା ରଜରେ ପୋଡ ପିଠା ମାନେ ମଷ୍ଟ ଯେମିତି ହେଲେ ବି ପୋଡ ପିଠା ହବାର ଅଛି କିନ୍ତୁ ଏବେ କଣ ସେମିତି କିଛି ନାହିଁ ଆମେ ମାନଙ୍କ ଚିନ୍ତାଧାରା ବଦଳି ଗଲାଣି। ଅଛି ଯଦି ହଁ ଠିକ୍ ଅଛି ଯଦି ନାହିଁ ଯଦି ନାହିଁ ଠିକ୍ ଅଛି ସେମିତି କିଛି କମ୍ପଲସରୀ ବୋଲି ଆମେ ମାନେ ଭାବୁନୁ।
ହଁ ଠିକ୍ ଅଛି ଆପଣଙ୍କ ସହିତ କଥା ବୋହୁତ ଭଲ ଲାଗିଲା ଆଶା କରୁଛି ଆଉ। ଥରେ କଥା ହେବା ଆମେ ଧନ୍ୟବାଦ।